ଶୁଭ ସକାଳ।
ଆଉତଥିଲା
ତା ବିଷୟରେ କିଛି କଥା ହବା।
ହଁ।
ଆପଣ କିଛି ଜାଣିଛନ୍ତି ଯଦି କୁହନ୍ତୁ ତାପରେ ମୁଁ କିଛି କହିବି।
ହଁ। ପଲ୍ଲୀ ପ୍ରକୃତିର ବର୍ଷା ହଉଛି ଏକ ସୌନ୍ଦର୍ଯ୍ୟର ଗନ୍ତାଘର ପଲି ଏଇ ନର୍ସରିକ ଶୋଭା ସମ୍ପଦ ଯୁଗେ ଯୁଗେ କବି ଲେଖକ ଭା ଭାବୁକ ଦାର୍ଶନିକ ମାନଙ୍କୁ ଆକୃଷ୍ଟ କରି ଆସୁଛି ଋତୁଚକ୍ର ର ଆବର୍ତ୍ତନରେ ପଲ୍ଲୀ ନବ- ନବ ସୁଷୁମରେ ବିମଣ୍ଡିତ ହୁଏ। ପ୍ରଚଣ୍ଡ ହୃଦ ପରା ବକ୍ଷୟ ରେ କେତେ ଯେତେବେଳେ ରିମ୍ ଝିମ୍ ସଙ୍ଗୀତ ଗାନ କରି ପ୍ରକୃତି ଅବତରଣ କରେ ସେତେବେଳେ ପଲ୍ଲୀ ପ୍ରାଣ ଆନନ୍ଦରେ ନାଚି ଉଠେ। ବର୍ଷା କାଳୀନ ପଲ୍ଲୀର ଆକାଶ ଅତ୍ୟନ୍ତ ମନୋହର। ଆଗମନରେ ଆକାଶ ଘନକୃଷ୍ଣ -କୃଷ୍ଣ ବାଦଲରେ ଆଚ୍ଛାଦିତ ହୋଇଯାଏ। ଯେପରି କୃଷ୍ଣ କହିବା ଚନ୍ଦୁଆ। କିଏ ଟାଣି ଦେଇ କ କିଏ ଟାଣି ଦିଏ। ମେଘ ଯୋଓରେ ଚପଳା ଚିକ୍ ଚିକ୍ କରେ। ମନରେ ପ୍ରତ୍ୟୟ ହୁଏ ସତେ ଯେପରି ମେଘକନ୍ୟା ଆକାଶରେ ଅବ -ସ୍ଥାନ କରି ହସୁଛି। ଅବିରତ ବାରି ଧାରା ଆକାଶରୁ ପଠିତ ହୁଏ।
ହଁ।
ଆମେ ହୁଏ ମେଘମାଳା ଲୋ-ତକ ବର୍ଷଣ କରି କରୁଛି। ମେଘ ଉଢାଳରେ ସୂର୍ଯ୍ୟ ଉଇଁ ଉଙ୍କି ମାରୁଛି। ହୁଁ ହୁଁ। କଣ କିଛି କୁହନ୍ତୁ?
ଏଇ ବର୍ଷ ମାସରେ ବେଶୀ କରି ଅତ୍ୟଧିକ ବର୍ଷା ହେଲେ ନଈ ବଢ଼ିଆ ହେବାର ଆଶଙ୍କା ରହିଥାଏ। ବର୍ଷା ଦିନେ ବହୁତ ମେଘ ଜୁ ହେବା ଯୋଗୁଁ ଅ ବଡ଼, ବଡ଼ ପୋଲ ମାନଙ୍କରେ ପାଣି ଭର୍ତ୍ତି ହେଇଯାଏ, ଯେମିତି ପୋଲ ସବୁ ଭାଙ୍ଗି ଯାଇଥାଏ ଅତ୍ୟଧିକ ବର୍ଷା ହେଲେ। ଆଉ ଏଇ ବର୍ଷ ଦିନେ ସବୁ ଗଛ ପତ୍ର କଅଁଳି ଥାଏ। ଆଉ ଛଅ ଚାରିଆଡ଼େ ସବୁଜ ସବୁଜ ଦେଖାଯାଏ ବିଲରେ ଧାନ ଗ ଗଛ ଗୁଡ଼ିକ ଟିକିଏ ଟିକିଏ ଉଠିଥାଏ। ଆଉ ଏଇ ବର୍ଷ ମାସରେ ପୁ ବିଭିନ୍ନ ପ୍ରକାର ଫଳ ଫୁଲ ଅ ହେଇଥାଏ ଯେମିତି କିି ଫଳ ହଉଛି ଆ ପିଜୁଳି ଜନ୍ହୀ କା କୁଡି ଏମିତି ପରିବା ବିଭିନ୍ନ ପ୍ରକାର ପରିବା ମଧ୍ୟ ହୋଇଥାଏ। ଆଉ ଜହ୍ନି କାକୁଡ଼ି ଆଉ ଅ ଏମିତି ସବୁ ବିଭିନ୍ନ ପ୍ରକାର ହେଇଥାଏ ଆଉ ଫୁଲ ଉ ଉ ହେଇଥାଏ ଉ ବର୍ଷା ଦିନେ ଆକାଶରେ ସବୁବେଳେ ଆଉ ଆଉ କଣ
ବର୍ଷା କାଳୀନ ପଲ୍ଲୀ ର ଦୃଶ୍ୟ ଅତ୍ୟନ୍ତ ହୃଦୟ ପ୍ରଶି ପ୍ରସି ପଲ୍ଲିର ଶୁଷ୍କ ନିରି ନିରସ ଦୃଶ୍ୟର କ୍ଷ ଉପରେ ନୂତନ ସମୁଜିମାର ଏକ ପ୍ରଲେପ ପଡ଼ିଥାଏ।
ହ।
ଦଳ ବ୍ୟାପୀ ସବୁଜ ଶସ୍ୟ କ୍ଷେତ୍ର ପଲିିର ସୌନ୍ଦର୍ଯ୍ୟକୁୁ ସତ ଗୁଣ ରେ ପ୍ରଧାନ୍ୟ କରିଥାଏ।
ହୁଁ।
ବାରିଧି କୁଳୁକୁଳୁ ନାଦର ସଙ୍ଗୀତ ଗାନ କରେ କାମ ପୁଷ୍କରିଣୀ ତଡ଼ାଗ କୋପ ପୂର୍ଣ୍ଣ ଗ ପୂର୍ଣ୍ଣ ଗର୍ଭା ହୋଇଯାଏ। ର ଶିଶୁ ଗଣ ଗାଁ ଦାଣ୍ଡରେ ପ୍ରବାହିତ ହେଉଥିବା ଜଳ ଧାରରେ କାଗଜ ଡଙ୍ଗା ଭ ସାଇ ଆନନ୍ଦରେ ତାଳି ମାରନ୍ତି। ସେମାନେ ବର୍ଷା ପାଣି ରେ ଭିଜି ଭିଜି ନାଚ କୁଦ କରନ୍ତି ସତେ ଯେପରି ପ୍ରା ଚୀନ ଉତ୍କଳର ନୌବାଣିଜ୍ୟକୁ ସେମାନେ ଉଜ୍ଜୀବିତ କରନ୍ତି।
ବର୍ଷା ହଉଥିବା ସମୟରେ ଚାଳରୁ ଟପ୍ ଟପ୍ ପାଣି ପଡେ। ଓଳି ତଳେ ତାହା କ୍ଷୁଦ୍ର କ୍ଷୁଦ୍ର ପାଣି ଫଟକା ସୃଷ୍ଟି କରେ ମୁହୂ ର୍ତ୍ତକ ମଧ୍ୟରେ ପାଣି ଫୋଟକା ଗୁଡିକ ଫାଟିଯାଇ ଫାଟିଯାଏ ଜୀବନର କ୍ଷଣ ଭଙ୍ଗୁରତା ସମ୍ପର୍କରେ ସୂଚନା ଦିଏ। ଓଦା ଚାଳରୁ କୁଞ୍ଚିତ ଧୂମରେ-ରେଖ ଉଠି ଆକାଶରେ ମିଳାଇଯାଏ। ଗ-ଗରିବ ଲୋକମାନଙ୍କ ରୋଷେଇ ଘରେ ପାଣି ଖେଳୁଥାଏ। ପଲ୍ଲି ଗୃହିଣୀ ବିଳ ଥାଉ ଥାଉ ରୋଷେଇ କାମ ସାରି ବ୍ୟଗ୍ର ହୁଏ।
ହୁଁ।
ଏ ବର୍ଷା ଦିନରେ କଦମ୍ବ କିଆ, କେତକୀ, ମଲ୍ଲି, ମାଳତୀ, ଟଗର, ତରାଟ ଉପରେ ପୁଷ୍ପ ଫୁଟିଥାଏ। ବାଡି ବଗିଚା ରେ ଜହ୍ନି, କାକୁଡି, କଖାରୁ, ଭେଣ୍ଡି ପନିପରିବା ମିଳିଥାଏ।
ହଁ।
ବର୍ଷା ଋତୁରେ ବହୁତ ପର୍ବପର୍ବାଣୀ ପାଳନ ହୁଏ ଯେପରିକି ଶ୍ରୀ ଗୁଣ୍ଡିଚା, ଚିତା ଲାଗି ଅମାବାସ୍ୟା ଧନୁଯାତ୍ରା ରାକ୍ଷୀ ପୂର୍ଣ୍ଣିମା ଇତ୍ୟାଦି।
ହଁ। ଏହା ଆଦ୍ୟ ଆଷାଢ ର ଆଦ୍ୟ ଆଷାଢରେ ଆସେ ବର୍ଷା ବାଦଲ। ଏହା ଶୀତ କାଳୀନ ଧରଣୀକୁ ଉଠାଏ ପ୍ରକୃତି ପୁଣି ହସି ଉଠେ। ଏ ବର୍ଷା ଉପରେ ହିଁ ଚାଷୀ ନିର୍ଭର କରେ ଚାଷ ଆରମ୍ଭ କରେ। ଏ ବର୍ଷା ଋତୁରେ ଏ ମୟୂରମାନେ ବର୍ଷାକୁ ଦେଖି ନାଚ କରିଥାନ୍ତି। ପକ୍ଷୀମାନେ ଗୀତ ଗାଇଥାନ୍ତି। ଚାରିଆଡେ ସବୁଜ ସୁନ୍ଦର ଦିଶିଥାଏ। ବର୍ଷାରେ ପରିବେଶ ସୁନ୍ଦର ଦେ ହୁଏ। ବର୍ଷା ଋତୁରେ ପ୍ରକୃତିକ ଶୋଭା ପାଇଥାଏ ବୃଦ୍ଧି ପାଇଥାଏ। ବୃକ୍ଷ ମାଟିରେ ଫୁଣି ସବୁଜ ଘାସ ଦେଖାଯାଇଥାଏ। ଚାରିଆଡେ ଖାଲି ଜଳ ଆଉ ଜଳ। ପିଲାମାନେ ବିଭିନ୍ନ ପ୍ରକାର ଅକ-କାଗଜରେ ଡଙ୍ଗା ତିଆରି କରିକି ଗାଁ ଦାଣ୍ଡରେ ପାଣି ଚାଲୁ ସମ୍ ଧିଅରେ ଭସେଇଥାନ୍ତି। ଆଉ ଅ ମାଟି ନୀଳନୀଳ ଅ ମାଟିରେ ଯ ଘାସ ଦିହରେ ଲାଲ ରଙ୍ଗର ସାଧବବୋଉ ଶାଗୁଆର ଘାସରେ ଚାଲି ଚାଲି ଆହୁରି ସୁନ୍ଦର କରିଥାଏ ପ୍ରକୃତିକୁ। ଚାଷୀମାନଙ୍କର ଆନନ୍ଦ କହିଲେ ନସରେ। ଘି ଖୁସିରେ ଗୀତ ଗାଇ ସେମାନେ ପରିଶ୍ରମ କ୍ଷେତ୍ରରେ ଏ ପରିଶ୍ରମ କରନ୍ତି କ୍ଷେତ୍ରରେ। ଏହି ଋତୁରେ ଅନେକ ଫୁଲ ଫୁଟେ ପୃଥିବୀରେ ଶୀତଳ ହୁଏ। ଅଧିକ ବିଦ୍ୟୁତ୍ ଶକ୍ତି ଉତ୍ପାଦିତ ହୋଇଥାଏ। ଏହାର ହେଉଚି ଉପକାରିତା ହେଉଚି ବୁର୍ଷା ବର୍ଷା ଋତୁରେ ଅଧିକ ବର୍ଷା ହୁଏ। ଆ ନା ନା ଏହାର ହଉଚି ଅପକାରତା ହଉଚି ଅ ବର୍ଷା ଋତୁରେ ଅଧିକ ବର୍ଷା ହୁଏ ନଦୀରେ ବନ୍ୟା ଆସେ। ବେଳେ ବେଳେ ଘ ଝଡି ବର୍ଷା ହୁଏ ଉ ଝଡ ବାତ୍ୟା ମଧ୍ୟ ହୋଇଥାଏ। ଏଥିରେ ଲଘୁଚାପ ସୃଷ୍ଟି ହୁଏ। ଅଧିକ ବର୍ଷା ପବନ କରାଏ। ବହୁ କ୍ଷତ କ୍ଷୟକ୍ଷତି ଘଟେ। ଗାଈ ଗୋରୁ ଚରିବାକୁ ଯାଇଥା ପାରନ୍ତି ନାହିଁ। ଗରିବ ଲୋକମାନେ ଦୁଃଖ ଭୋଗନ୍ତି। ରାସ୍ତା ଘାଟ କାଦୁଅ ହୋଇଯାଏ। ରାସ୍ତା ଖାଲ ହୋଇ ପାଣି ଜମି ରହେ। ଝଡ ବାତ୍ୟାରେ ଗ ଚାଳ ଘର ଉଡି ଯାଇଥାଏ। ବନ୍ୟା ହୁଏ। ଗାଁ ଦାଣ୍ଡରେ ଅଧିକ କ୍ଷ ହୁଏ। ମାଟିର ଉର୍ବର ଶ ତି ଧୋଇ ହେଇଯାଇଥାଏ। ମଶା ମାଛି ମାନଙ୍କର ଉପଦ୍ରବ୍ୟ ବଢି ଯାଇଥାଏ। ଏହି କାରଣ ଶବ୍ଦ ଏହି କାରଣରୁ ଜ୍ଵର, ହଇଜା ଆଦି ବିଭିନ୍ନ ପ୍ରକାର ରୋଗ ମଧ୍ୟ ହୋଇଥାଏ। ଆଉ ଏଇ ବାତ୍ ବନ୍ୟା ମାଧ୍ୟମରେ ବିଭିନ୍ନ ଗାତରେ ପାଣି ପଶି ଯାଇଥିବାରୁ ସାପମାନେ ସେଇ ପାଣି ମଧ୍ୟରେ ଆସି ବିଭିନ୍ନ ଲୋକମାନଙ୍କୁ କ୍ଷୟକ୍ଷତି କରାଇଥାଏ। ଯେମିତି କାମୁଡି ଦେଇଥାଏ। ସେମାନେ ଏ ମୃତ୍ୟୁ ମୁଖରେ ମଧ୍ୟ ପଡିଥାନ୍ତି। ଏହି ଋତୁରେ ମଧ୍ୟ ବିଭିନ୍ନ ପର୍ବ ପର୍ବପର୍ବାଣୀ ପଡିଥାଏ। ଯେମିତିକି ବର୍ଷା ଋତୁରେ ରାକ୍ଷୀ ପୂର୍ଣ୍ଣିମା, ରଥଯାତ୍ରା, ରଜପର୍ବ। ଆଉ ବିଭିନ୍ନ ପ୍ରକାର ଏମିତି ପର୍ବ ପଡିଥାଏ। ତଥାପି ଏଇ ବର୍ଷାକୁ ଆମେ ପଛ ଘୁଞ୍ଚା ଦେଇ ଏଇ ପର୍ବ ଗୁଡିକୁ ଆମେ ପାଳନ ମଧ୍ୟ ଖୁସି ଖୁସିରେ ପାଳନ ମଧ୍ୟ କରିଥାଉ।
ବାସ୍ତବରେ ବର୍ଷା କାଳ ପଲ୍ଲୀପ୍ରାଣକୁ ଯେଭଳି ସରସ ସୁନ୍ଦର, ସତେଜ ଓ ସଜୀବ କରିଦିଏ। ତା ତୁଳନା ନାହିଁ। ପଲ୍ଲୀ ରଙ୍ଗମଞ୍ଚ ବର୍ଷା ପ୍ରକୃତି କବିର କାବ୍ୟକୁ କୁଷ୍ଟ କରେ। ଏବଂ ନର୍ଶକ କୃଷକର ଚେତନାକୁ ଭାବନାର ଚୈତନ୍ୟରେ ସକ୍ରିୟ କରେ। ଏଣୁ ପଲ୍ଲୀ
ଓହୋ।
ଏଣୁ ବର୍ଷାକୁ ଆମେ ସମସ୍ତେ ଉପଭୋଗ କରିଥାଉ।
ହଁ।
ଏପରି ବର୍ଷା ଋତୁରେ ଗାଁ ପରିମଳ ଧୋବା ତୁଠରୁ ଜାଣି ହୁଏ।
ହଁ।
ବର୍ଷା। ଆଷାଢ ଶ୍ରାବଣ ଦୁଇ ମାସକୁୁ ନେଇ ହେଇଥାଏ।
କଥାଟା ଟିକେ ଭଲସେ କୁହନ୍ତୁ ଶୁଭନି।
ଆଷାଢ ଗୀଷ୍ମ ଋତୁ। ପରେ ପ୍ରକୃତିକୁ ଆସେ ବର୍ଷା ଋତୁ। ଚାତକ ପରି ସମସ୍ତେ ବର୍ଷାକୁ ଚାଇଥାନ୍ତି। ଆଦ୍ୟ ଆଷାଢରେ ଆସେ ବର୍ଷାର ବାଦଲ ବର୍ଷା କରାଏ। ଶାନ୍ତ ଶୀତଳ ହୁଏ ଧରଣୀ। ପ୍ରକୃତି ପୁଣିଉ ହସି ଉଠେ ଆମ ଭାରତ ଏକ କୃଷି ପ୍ରଧାନ ଦେଶ ବର୍ଷା ଉପରେ ଏହା ଏହି ଚାଷୀ ନିର୍ଭର କରିଥାନ୍ତି। ଚାଷ ଆରମ୍ଭ ହୁଏ ଏଇ ବର୍ଷା ଋତୁରେ। ବର୍ଷା କୁ ଦେଖି ମୟୂର ନାଚେ। ପକ୍ଷୀମାନେ ଗୀତ ଗାଆନ୍ତି। ଚାରିଆଡେ ବହୁତ ସବୁଜ
ହଁ।
ସୁନ୍ଦର ହୁଏ। ବର୍ଷା ଋତୁରେ ପ୍ରାକୃତିକ
ହଉ ନମସ୍କାର। ମୋର କିଛି କାର୍ଯ୍ୟ ଥିବାରୁ ମୁଁ କଲଟିକୁ ଏଣ୍ଡ କରୁ ଶେଷ କରୁଛି। ହ୍ୟାଲୋ।
ହଁ।